ହାଲୋ।
ହଁ ଭଉଣୀ ନମସ୍କାର।
ହଁ ନମସ୍କାର, ଜୟ ଜଗ
ହଁ।
କଣ କରୁଛନ୍ତି?
ଏଇଠି ବସିଥିଲି ଆଉ। ତୋମେ କଣ କରୁଛ?
ହଁ ମୁଁ ବି ଏଇ ବସିଥିଲି ଆଉ।
ଓ ହଁ।
କଣ ଖାଇଥିଲେ?
ହଁ ମୁଁ ଖାଇଥିଲି ଏଇନୁ କେକ୍ ଖାଇଥିଲି।
ଆଚ୍ଛା।
ଆପଣ କଣ ଖାଇଛନ୍ତି? ଓ ହଁ ଘରେ ସମସ୍ତେ ଭଲ ଅଛନ୍ତି? ଓ ହଁ ହଁ ଆମ ସମସ୍ତେ ଭଲ ଅଛନ୍ତି।
ଆପଣ ହଁ ବୁଲିବାକୁ ବହୁତ ବଢିଆ ଲାଗେ।
କ ବୁଲିଵାକୁ ଭଲ ଲାଗେ।
ହଁ। ହଁ ମୋତେ ସବୁ ମନ୍ଦିର ଫନ୍ଦିର ଏରିଆ ସବୁ ଭଲ ଲାଗେ।
ଓହୋ ଆଛା।
ସବୁ ମନ୍ଦିର ଏରିଆ ହିଁ ପସନ୍ଦ ମତେ। ଯେମିତି କିି ଆମ ଜଗନ୍ନାଥ ମନ୍ଦିର ହଉ । କିମ୍ବା ମୁଁ ତ ଜଗନ୍ନା ମୁ ଯେତିକି ଜାଗା ବୁଲିଛି ମୁଁ ସେଇ ସେଇ ଜାଗା ନାଁ ଧରୁଛି। ଜଗନ୍ନାଥ ମନ୍ଦିର, ଆ ବିରଜା ମାଙ୍କ ମନ୍ଦିର, ତାରିଣୀ। ଘଟଗାଁ ତାରିଣୀ, ଆଖଣ୍ଡଳମଣି, ଧବଳେଶ୍ଵର ଏମିତି ଆଉ । ବହୁତ ଭଲ ଭଲ ଜାଗା । ଆପଣ କୋଉ କୋଉ ଜାଗା ବୁଲିଛନ୍ତି?
ମୁଁ ଆମର ଏଠି ଧବଳେଶ୍ଵର ଅଛି, କପିଳାସ ଅଛି । ଆଉ ପଚେମେଶ୍ୱର।
ଆଚ୍ଛା।
ହଁ ରାମ ମନ୍ଦି
ଓହୋ ନ ନୟାଗଡ ଫତେରାମ ମନ୍ଦିର।
ହଁ ହଁ ହଁ।
ଆଛା, ଆମର ଥରେ ପିକନିକ ହେଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ଯାଇପାରିନଥିଲି। ଘରେ ଗୋଟେ ଫଙ୍ଗସନ ରହି ଯାଇଥିଲା ଆଉ ଯାଇପାର ନଥିଲି।
ଅ ହ।
ଆଉ ଆପଣ ଆଉ ମାନେ ଓଡିଶା ବାହାରକୁ କେବେ ବୁଲାବୁଲି କରିବାକୁ ଯାଇଛନ୍ତି? ମାନେ ଓଡିଶା ବାହରକୁ କିଛି ମନ୍ଦିର ଫନ୍ଦିର ଜାଗା ନହେଲେ କିଛି ବି ଜାଗା।
ହଁ ଯାଇଥିଲି କଲିକତା। ହଁ ।
କଲିକତା ଯାଇଥିଲେ, କେତେ ଦିନ ବୁଲି ବାଲିକି ଆସିଲେ, କୋଉ କୋଉ ଜାଗା ବୁଲିଲେ?
ଉଁ ଆମେ ଦିନେ ଦିନେଟେ ଯାଇଥିଲୁ ଜମାରୁ ବୁଲାବୁଲି କରିୁଛୁ, ରାଣୀ ଭିକ୍ଟୋରିଆ । ଆଉ ସେଠି କେତେ ଗୁରେ ମନ୍ଦିର ବି ଥିଲା, ଯୋଉ ମାଙ୍କ ମନ୍ଦିର ।
ହଁ ହଁ।
ହଁ, ଆଉ ମ୍ୟୁଜିୟମ ବି ଥିଲା ସେଠି।
ଆଛା ମୁଁ ତ ଏତେ ଜାଣିନି, କାରଣ ସେ ଏରିଆ ବିଷୟରେ ମୁଁ ଏତେ ଜାଣିନି।
ହଁ ହଁ ହଁ ।
ତାପରେ କୋଲକାତା ଟା ବି ପାଖରେ।
ହଁ।
ଆମ ଓଡିଶା ବର୍ଡର ସେୟାର କରୁଛି।
ହଁ ।
ଆରାମସେ ଗୋଟେ ଦିନ ଯିବା ଆସି
ଆଉ ଇସ୍କନ ଯୋଉ ଏକରେ ଅଛି, କଲିକତା ସେପଟେ ଯୋଉ ଇସ୍କନ ମନ୍ଦିର।
ଆଜ୍ଞା ଇସ୍କନ ବି ଯାଇଛନ୍ତି, ନାଇଁ କି? ଇସ୍କନ ରେ ବଢିଆ ଶାନ୍ତି ଲାଗୁ ଯା ହଉ। ମୁଁ ଇସ୍କନ ଯାଇଥିଲି, ଯାଜପୁର ଟାଉନ ରେ ଗୋଟେ ଇସ୍କନ ମନ୍ଦିର ଅଛି। ସେଇଠିି ଯାଇଥିଲି, ସେଇଠି ଥରେ ଯାଇଥିଲି ବହୁତଥର ନୁହଁ। ଆ ମାନେ କଲେଜ କ୍ୟାରିଅର ଭିତରେ ଥରେ ଯାଇଥିଲି, ବହୁତ ଥର ଯିବୁ ଯିବୁ ବୋଲି । ବାହାରିଛୁ କିନ୍ତୁ ଯାଇପାରୁନୁ ବିରଜା ମାଙ୍କ ମନ୍ଦିର ପାଖରୁ ଗୋଟେ କିଲୋମିଟର ଦୂର। ଅ ବହୁତ ଥର ଭାରି ଚୁ ହେଲେ ଯାଇପାରୁନୁ, ଥରେ ଯାଇଥିଲି ଲାଷ୍ଟ ଲାଷ୍ଟ ଆ ବେଳେ ଯାଇଥିଲି ବୁଲି କି ବସିକି ଆସିଲୁ ବଢିଆ ଶାନ୍ତି ଲାଗିଲା ସେ ଜାଗାରେ।
ଓ ଆଛା ଆଉ କେବେ ମାନେ ସେ ପାଖାପା ଖି ଜାଗା କେମତି କଣ ଅଛି ଭଲ ଜାଗା? ତାଙ୍କର ରହସ୍ୟ ବି ଥିବ ନା ମନ୍ଦିରର।
ହଁ ମ ହଁ ହଁ ଆ ମ। ସେଇଠି ଆମ ଯୋଉ ଯାଜପୁର ଟାଉନ ରେ ଗୋଟେ ଦଶଶିନୀ ଘାଟ ଅଛି, ଯୋଉଟାକିି ଆମ । ଆମର ପିଣ୍ଡ ଫିଣ୍ଡ ସବୁ ପଡେ ମାନେ-ଏ-ଏ ବାରେଣୀ ଯେତେବେଳେ ବାରିଣୀ ମେଳା ହୁଏ ଯାତ୍ରା ଟା ହୁଏ ସେତେବେଳେ ସବୁ ଆସିକି ପିଣ୍ଡ ପକା ନ୍ତି କୁହନ୍ତି କି ସେଇ ଟାଇମ ରେ ସେଇ ଟାଇମ ରେ ଯିଏ ସବୁ ପିଣ୍ଡ ଦାନ କରନ୍ତି। ପୂର୍ବ ପୁରୁଷଙ୍କୁ ମାନେ ଆତ୍ମା ଶାନ୍ତି ପାଏ ବୋଲି। ତ ସେଇଠି ସବୁ ପିଣ୍ଡ ଦାନ କରନ୍ତି। ପିଣ୍ଡ ଦାନ କରିକି କି ଅ-ଅ-ଅ ବୈତରଣୀ ଘାଟରେ ସବୁ-ଉ-ଉ-ଉ ବୁଡ ପକାନ୍ତି ବୁଡ ପକେଇ ସାରିଲା ପରେ ଆସିକି ଜଗନ୍ନାଥ ମନ୍ଦିରରେ ଭୋଗ ସବୁ ପ୍ରଦ ପ୍ରସାଦ ବି ସେଠି ଦିଆ ହୁଏ। ପ୍ରସାଦ ଖାଇକି ବସିକି ବୁଲାବୁଲି କରିକି ଆସନ୍ତି। ଆଉ ଏ ବର୍ଷ ଠାରୁ କୋଉ ବର୍ଷରୁ ଦେଖିନି-ଇ-ଇ ଶୁଣୁ ନଥିଲି ଏଇ ବର୍ଷ ଫାଷ୍ଟ ଟାଇମ ଶୁଣିଲି କି-ଇ-ଇ-ଇ ସେଠି ଆମର ବୈତରଣୀ ଘାଟରେ ବୈତରଣୀଙ୍କର ମାଙ୍କର ଅ-ଅ-ଅ ଆଳତି ହଉଚି। ତ-ଅ-ଅ ଏ ବର୍ଷ ଠାରୁ ଷ୍ଟାର୍ଟ ହେଇଛି ଆଳତି। ଯେମିତି ଆମର ଗଙ୍ଗା ମାଙ୍କର ଆଳତି ହଉଛି ସେମିତି ବୈତରଣୀ ଆଳତି। ହୁଏ ହଁ ଆଜ୍ଞା ହୁଁ ହୁଁ। ହଁ ସେମିତି ସେଇ ଟାଇପ ର ଆଳତି ହଉଛି ଆଳତି ହେଲା ପରେ ଅ-ଅ-ଅ-ମ୍-ମ୍ ତାପରେ ସବୁ ସେଠି ମେଳା ଯେହେତୁ ଲାଗିଥିଲା ସେଠି ପ୍ରବଚନ ବି ହୁଏ ବହୁତ ବହୁତ ଭଲ ଭଲ ସବୁ ଆସନ୍ତି ସନ୍ଥ ସାଧୁ ମାନେ।ସେମାନେ ଆସିକି ହଁ ମାନେ କି କିଛି ଅ କଥା କୁହନ୍ତି ଭଲ ଭଲ କଥା କୁହନ୍ତି। ତ-ଅ-ଅ ସେଇଆ ଆଉ। ଆଉ ଆପଣ କୁଆଡେ କୁଆଡେ ବୁଲିଛନ୍ତି? ଅ-ଅ-ଅ କଣ ଖାଇବା ପାଇଁ ଭଲ ଲାଗେ। ଆପଣ ଆଡେ କଣ ଭଲ, ମାନେ ଭଲ କଣ ମିଳେ ଆପଣଙ୍କ ଙ୍କ ଜାଗା ଆଡେ।
ଆମର ତ ଗାଁ ରେ ଯେହେତୁ ରହେ ଆମର ଏଠି ମାନେ ଚାଷ ଉପରେ ଖାଲି ଅଧିକା ଇଏ ମାନେ ଏଇଠି ପନିପରିବା ଆମର
ହ ଆଚ୍ଛା।
ହଁ।
ପନିପରିବା ତାହେଲେ
ହୁଁ ହୁଁ ହଁ ଆମର ପନିପରିବା ମାନେ ରାସ୍ତା ମାନେ ରୋଡ ଉପରକୁ ଯିବା ମାନେ-ଏ-ଏ ପନିପରିବା ଦେଖିବେ ସମସ୍ତେ ବସ ଥିବେ ଧରିକି।
ଆଚ୍ଛା କଣ କଣ ଚାଷ କରନ୍ତି ଆପଣଙ୍କ ଏରିଆରେ?
ଆମର ଫୁଲ କୋବି ଚାଷ ହୁଏ, ମକା ଚାଷ ହୁଏ। ଆଉ କାକୁଡି ଉ ବାଇଗଣ ଆହୁରି କଖାରୁ ଚାଷ ବି ହୁଏ, ଖୁମ୍ଭ ଆଳୁ ଚାଷ। ଏମତି କେତେ ପ୍ରକାର ଚାଷ ବି କରନ୍ତି ସମସ୍ତେ।
ଜାହା ହଉ। ମକା ଚାଷ ଟା-ଆ-ଆ-ଆ ଆ ମାନେ କଣ ସବୁ ମାଟିରେ ହୁଏ ନା ଆପଣଙ୍କର ନଈକୁଳିଆ ମାଟି ବୋଲି-ଇ-ଇ-ଇ ଇଯାଏ।
ନାଇଁ ନାଇଁ ସବୁ ମାଟିରେ ହୁଏନି। ସିଜିନ୍ ଅଛି ନା କୋଉ ସିଜ କିଚିନା କେମିତି ମକା ଚାଷ ହୁଏ।
ଆଚ୍ଛା। ନାଇଁ ଏମିତି ନଥାଏ କି ଗୋଟେ ଗୋଟେ ଜିନିଷ ଚିକିଟା ମାଟି ର ହବ ଗୋଟେ ଗୋଟେ ଜିନିଷ ନାଲି ମାଟିରେ ହବ ଗୋଟେ ଗୋଟେ ଗୋଟେ ଜିନିଷ ପଟୁ ମାଟିରେ ହବ। ଆପଣଙ୍କର ମ୍-ମ୍-ମ୍ ସେଇ ମାନେ ସେଇ ଭଳିଆ ମାଟି ବୋଧେ ଆଉ।
ହଁ ହଁ ହଁ ଆମରେ ଏତେ ମାନେ ଜଙ୍ଗଲ ଏରିଆ ଟାଇପ ର ନା ହା ହାତୀ ବି ଆସିକି ମାନେ ସବୁ ନଷ୍ଟ ବି କରିଦିଅନ୍ତି ପରିବା। ଯାହା ଫସଲ ହରିକା ଲଗେଇଥିବୁ ଆମେ।
ଉୁଁ ହୁଁ ଜଙ୍ଗଲ ଏରିଆରେ ତ ସେଇୟା ହବ।
ବି ଏମିତି ଫସଲ ଲାଗିଥିଲା। ମକା କୁ ଆଉ ଆଖୁ ହରିକା ଲାଗିଥିଲା ସବୁ ନଷ୍ଟ କରିଦେଇଥିଲେ ଆ ହାତୀ ଆସିକି।
ହଁ ତମର ହାତୀ ବାହାରନ୍ତି ଆମର ଭାଲୁ। ମାନେ ସବୁବେଳେ ଭାଲୁ ବାହାରନ୍ତିନି ବେଳେ ବେଳେ।
ଆମର ମଝିରେ ଭାଲୁ ବାହାରିଥିଲେ। ମୁଁ ଗୋଟେ ମଣିଷକୁ ମାନେ ଅଧା ମାନେ ଇଏ କରିଦେଇ ଥିଲା ମାନେ ଆମ୍ପୁଡି ଆମ୍ପୁଡି କରିକି ହଁ।
ଆଚ୍ଛା। ନା ଆମର ଏମିତି ମାନେ ମଣିଷଙ୍କୁ କେ କିଛି କ୍ଷୟକ୍ଷତି କରନ୍ତିନି। ଆସିବେ ତା ତାଙ୍କର ତାଙ୍କ ମନ ଇଚ୍ଛା ଯାହା ଖାଇବେ ଖାଇବେ। ଆଉ ଜିନିଷ ନଷ୍ଟ କରିବେ ଯିବେ।
ଓ ହ ଆଛା।
ଆଉଥରେ ଆମର ସବୁ ହୋ ହାଲ୍ଲା ପଡିଥିଲା। କି ଆମ ଗାଁ କୁ ଚିତାବାଘ ଆସିଚି ଦେଖିଲା ବେଳୁ ଏଟା କୋକିଶିଆଳ
ଅ ହୋ।
ଏମିତି ସବୁ କଥା ହୁଏ ।ଆମର ପ୍ରାୟତଃ କୁମ୍ଭୀର ଆସେ କୁମ୍ଭୀର ଆସିଲେ ଯେତେବେଳେ ଏଇ ଟାଇମ ରେ ତ ଆସନ୍ତି ଆଉ ।ଡର ଲାଗେ ନଈକି ଯିବା ପାଇଁ।
ଓ ନଈରେ କଣ ଗାଧୁଆଗାଧି କର।
ନା ନା ଏଠି ଗାଧା ଗାଧି ନୁହେଁ। ଏ ଭାଇ ମାନେ ସବୁ ଯାଆ ନ୍ତି, ଆମେ ସିନା ଯାଉନା ଭାଇମାନେ ସବୁ ଯାଆନ୍ତି। ଉ ବୁ ଅ ସବୁ ବାପା ହେରିଆ ସବୁ ବେଳେ ବେଳେ ଯାଆନ୍ତି ଇଛା ହେଲେ। କେବେ ନଈକି ଯାଇକି ଗାଧେଇବା ପାଇଁ ତ ଡର ଲାଗେ। ପ୍ରାୟତ ମୋ ଭାଇ ସ ଯାଏ ସବୁବେଳେ ।ଖରା ଦିନ ହଉ କିମ୍ବା ତା ମନ ସେ ସାଙ୍ଗ ମାନଙ୍କ ସହିତ ପଳେଇବ, ଯାଇଙ୍କି ଗାଧେଇକି ସେଠି ଆମ୍ବ ଫାମ୍ବ ଖାଇକି, ନହେଲେ ସେଠି ମଜାମସ୍ତି କରିକି ଆସ ସନ୍ତି, ଏଇ ଟାଇମ୍ରେ ଭାରି ଡର ଲାଗେ କିନ୍ତୁ, ଗୋଳିଆ ପାଣି ଯେହେତୁ
ହଁ।
ଉଁ କୁମ୍ଭୀର କୋଉଠିଥିବେ ପଳେଇ ଆସିବେ।
ବର୍ଷା ଦିନ ବି ଆସିଲାଣି।
ନଈ ପଠା ବି କାଦୁଅ।
ଆଉ ଆପଣଙ୍କ ଘରେ କିଏ ଚାଷ କାମ କରନ୍ତିନି।
ହଁ ବାପା ଆମର ଚାଷବାସ ହୁଏ ।ବାପା ବଢବାପା ଚାଷ କରନ୍ତି। ଆ ଆମର ବାଦାମ ଚାଷ ହୁଏ ।ଆଉ ପନିପରିବା ସବୁ ମାନେ ଉଁ ହୁଁ ସବୁ ଋତୁରେ ଯୋଉ ପନିପରିବା ହୁଏ, ସେ ପନିପରିବା ଗୁଡା ହୁଏ। ଅ ଆଉ ବୁ ଧାନ ଚାଷ ବି ହୁଏ ଦି ମାସିଆ ଧାନ। ଚାରିମାସିଆ ଧାନ ନୁହେଁ, ଦି ମାସିଆ ତିନି ମାସିଆ ଧାନ। ତିନି ମାସିଆ ଧାନ ଚାଷ ହୁଏ ଏଇଆ ଆଉ। ଆପଣଙ୍କ ଆପଣଙ୍କର ଧାନ ଚାଷ ହୁଏ ନା।
ହଁ ହଁ ଆମର ବି ହୁଏ ଧାନ ଚାଷ।
ମାନେ ଛଅ ମାସିଆ ନା ତିନି ମାସିଆ ଧାନ ଚାଷ।
ତିନି ମାସିକିଆ ହୁଏ।
ଆଚ୍ଛା। ଯୋଉ ସେ ଯୋଉ ଖଣ୍ଡଗିରି ଉଦୟଗିରି ବଖରିୀ ଏଇଗୁଡାଟି।
ହଁ ହଁ।
ହଁ ଆମର ବି ସେଇ ଚାଷ ହୁଏ।
ଓହୋ ଆଛା।
ସେଇ ଚାଉଳର, ସେଇ ଯୋଉ ଖଣ୍ଡଗିରି ଚାଉଳରେ ପଖାଳ
ହଁ ପଖାଳ।
ମୁଁ ତ ସବୁବେଳେ ଖାଏ ପଖାଳ ଆପଣ ଖା
ହଁ ମତେ ତ ଭଲ ଲାଗେ ପଖାଳ ସବୁବେଳେ ଖାଇବାକୁ ଇଛା।
ବେଶୀ ଖାଇବେନି ଥଣ୍ଡା ଧରିବ।
ହଁ ହଁ ଆମ ଘରେ ତ ସମସ୍ତଙ୍କୁ ଜର ବି ଏବେ ହେଇଯାଇଛି।
ହୁଁ ବାଗେଇକି ରହିବେ ଏବେ ସବୁ ଋତୁ ପରିବର୍ତ୍ତନ ତାପରେ ଠାକୁର ବି ଅଣସର ଘର ଘରେ । ଅଛନ୍ତି ଏବେ ଥଣ୍ଡା ଜର ଝାଡ଼ା ବାନ୍ତି ସବୁ ହବ।
ଓହୋ।
ଦେହପା ଜଗିଥିବେ।
ହଁ ହଁ।
ମେଡିସିନ ଖାଆନ୍ତୁ ଭଲ ହେଇଯିବ ।
ହଁ ହଁ।
ପଢ଼ାପଢ଼ି କରୁଚନ୍ତି ଆପଣ?
ମୋର ଏବେ ପ୍ଲସ ଟୁ ସରିଲା ମୁଁ ନର୍ସିଂ ପାଇଁ ପକେଇଛି ଆଉ।
ହୁଁ ଭଲ ନର୍ସିଂ କରନ୍ତୁ।
ହଁ ଲୋକଙ୍କ ସେବା କରିବା ପାଇଁ।
ହଁ ଭଲ ଲୋକଙ୍କ ସେବା ହିଁ ପରମ ଧର୍ମ।
ହଁ।
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଯେ ଭଲ ଅଛନ୍ତି ଆଉ।
ଯା ହଉ। ଆଉ ତମକୁ ଖାଇବାକୁ କଣ ଭଲ ଲାଗେ?
ମତେ ଖାଇବାକୁ ବିରିୟାନୀ ଭଲ ଲାଗେ ମୋମୋ ବି ଭଲ ଲାଗେ ଖାଇବା ପାଇଁ।
ଆଛା ଓଡ଼ିଆ ଖାଇ ଖାଦ୍ୟ କିଛି ଭଲ ଲାଗେନା?
ହଁ ମତେ ପିଠା ଉପରେ ପୋଡ ପିଠା ମତେ ଭଲ ଲାଗେ।
ହଁ।
ଆଉ ଆରିସା ପିଠା ବି ଭଲ ଲାଗେ କାକେରା ବି ଭଲ ଲାଗେ ଆଉ ପଖାଳ ଭାତ ତ ମତେ ମୋର ଭଲ ସବୁଠୁ। ପଖାଳ ଭାତ ଶାଗ ବଡ଼ିଚୁରା।
ହୁଁ ଆଉ ମାଛ ବେସର ଟା ଭଲ ଲାଗେନି?
ମାଛ ବେସର ବି ଭଲ ଲାଗେ।
ଚୁଙ୍ଗୁଡ଼ି ମାଛ ପ
ଚୁଙ୍ଗୁଡି ହଁ।
ତ ବଢ଼ିଆ ଲାଗେ ପଖାଳ ସହିତ ବଢ଼ିଆ ଲାଗେ ସେଇଟା।
ହଁ ଆପଣଙ୍କୁ କେମତି କଁ ଭଲ ଲାଗେ ଖାଇବା ଉପରେ।
ମତେ ପଖାଳରେ ଯେତେ ଯା ହେଇ ଥାଉ ମତେ ଆଳୁ ପୋଡ଼ା ଟିକେ ଦରକାର ଆଳୁ ଆଳୁ ପୋଡ଼ା ଲଙ୍କା ପୋଡ଼ା। ହଁ ମତେ ସେଟା ଭାରି ପସନ୍ଦ କିଛି ନହଲେ ନାହି ପଖାଳ ଭା ତ ସହିତ ଆଳୁ ପୋଡ଼ା ମୋର ବହୁତ ପ୍ରିୟ।
ହଁ ହଁ । ପାଗ ପାଣି ଟା ଟିକେ ହେଇଯାଇଥିବ ଯଦି ଓ ଭାତ ତ ପଖାଳ ଭାତ ଯିବ ହାରି ।
ହୁଁ। ହଷ୍ଟେଲ ରେ ଯୋଉ ରହୁଥିଲି ପଖାଳ ଖାଇବାକୁ ପାଏନା କି । ପୋଡାପୋଡି ଏତେ ପାଏନା ମୋ ମନ ଯୋଉ ଦୁଃଖ ହୁଏ ଘରୁ କୁ ଆସିଲେ ଖାଲି ନିରୋଳା ତିନି ଟାଇମ୍ ଯାକ ମୁଁ ପଖାଳ ଖାଏ।
ଓହ ଆଚ୍ଛା।
ଏଇଆ ଆଉ। ପଖାଳ ଖାଇଲେ ବହୁତ ବଢ଼ିଆ ଲାଗେ ପଖାଳ ମୁଁ ଏ ଯୋଉ ଖରା ଦିନେ ପଖାଳ ରେ ଦହି ପକେଇକି ଖାଇବି କି ଶାନ ନ୍ତି ଲାଗିବ ଆମର ତ ସମସ୍ତେ ପ୍ରାୟ ସବୁ ପଖାଳ ଖାଆନ୍ତି। ଦହି ପକେଇ ଦେଇକି। ଖାଇବେ ପୁରା ଶାନ୍ତିରେ ଶୋଇବେ ତାପରେ ।
ହଁ ହଁ ଓହୋ। ହଁ ହଉ ଆପଣଙ୍କ ସହିତ ଭଲ ଲାଗିଲା କଥା ହେଇକି ଧନ୍ୟବାଦ।
ଧନ୍ୟବାଦ।
ଜୟ ଜଗନ୍ନାଥ।